ହାଲୋ ବନ୍ଧୁ କୁହନ୍ତୁ।
ହଁ ଶୁଭ ଶୁଭ ଶୁଭ ଦ୍ୱିପ୍ରହର।
ଆପଣ ଶୁଭ ଦ୍ୱିପହର ତ କହିବେ ଦିଥର ଶୁଭ କାହିଁ କହିଲେ ଆପଣ ବୋଧ ହୁଏ ମତେ ଚିଡଉ ଉଛନ୍ତି।
ଆରେ ନା ନା ମୁଁ ଚିଡାଇ ବି କଣ ପାଇଁ ଆପଣ ସବୁଥର କାଇଁ ଚିଡା ଚିଡା ଭାବୁଛନ୍ତି ଆପଣ ନାଁ ତ ଶୁଭ ନା ତ ଚିଡେଇବ କଣ ପାଇଁ?
ହଉ ହଉ ଠିକ୍ ଅଛି ମୁଁ ଆପଣଙ୍କୁ କହିଥିଲି ଯେ ଆପଣ ଜାଗା ଦେଖିବାକୁ ଏବେ ଆସୁ ଆସନ୍ତୁ ଆପଣ ଏତେ ଡେରିରେ ମତେ କଲ୍ କରୁଛନ୍ତି ଯେ?
ହଁ ଟିକେ ଡେରି ହେଇଗଲା ଆଉ। କୋଉଠି କଣ ଜାଗା ଦେଖିବାକୁ ଯିବା କହୁନାହାନ୍ତି ମୋତେ?
ଆମର ଏ ଏଇ ଘର ପାଖରେ ଏକ ନୂତନ ଜାଗାଟିଏ ବିକ୍ରି ହଉଛି। ତାହା ଖୁବ୍ କମ୍ ଦରରେ ମୋତେ ମିଳିଯାଉ ଯେ ଆପଣ ଆସନ୍ତୁ ଯଦି ଭଲ ଲାଗିଲା ତ ଆମେ ଅଧା ଅଧା କରି କିଣିିବା। କରିବା।
ନା ନା ଆପଣ ଜାଣିଛନ୍ତି ମୋର କେତେ ଜାଗା ଅଛି ଆଉ କଣ ହବ ଇଚ୍ଛା ହଉନାହିଁ ଏବେ ସେ ସବୁ ଜାଗା ବି ଦେଖିବା ପାଇଁ ଯେତିକି ଜାଗା ମୋର ଅଛି ସେ ସବୁ ଆଗ ସରୁ ତାପରେ ଆମେ ଦେଖିବା। ସେ ବିଷୟରେ ଚିନ୍ତା କରିବା କେତେବେଳେ?
ଆପଣଙ୍କ ପାଖରେ ଏତେ ଜାଗା ଅଛି ଆପଣ ତ ମତେ କିଛି ଦେଉନାହାନ୍ତି।
ଯାଗା କଣ ମାଗଣାରେ କଣ ଖଳଯାଉଛି ମୁଁ ଆପଣଙ୍କୁ ଦେଇଦେବି?
ଆଉ କଣ ହଉଚି ମୁଁ ତ ଆପଣଙ୍କୁ ପଇସା ଦେବାକୁ ରାଜି ଅଛି ଆପଣ ଦିଅନ୍ତୁ ମତେ?
ଆପଣ ପ୍ରଥମେ ଆପଣଙ୍କ ଘରର ବାଥରୁମ ରୁ ଆଗ ବାହାରନ୍ତୁ ତେବେ ଯାଇକି ମୋର ଜାଗା କିଣିବା କଥା ବାହାରିବେ?
ହଁ ସେ ଛାଡନ୍ତୁ ଆପଣ କୁହନ୍ତୁ।
ଆଉ ଆପଣଙ୍କର କାଲି ଆମ ସହ କାଲି ଯେଉଁ ଭୋଜି କଲେ ଆପଣ କଣ କଣ ସେଇଠି ଭଲ ଲାଗିଲା ଖାଇବା ପାଇଁ?
ମୁଁ ତ ଜାଣିଛନ୍ତି ଆପଣଙ୍କ ସମ୍ପୂର୍ଣ୍ଣ ନିରାମିଷ ଆମିଷ ଆମିଷ ଖାଦ୍ୟ ମୁଁ ଜମା ଛୁଏଁନି। ତ ସେଥିପାଇଁ ମୁଁ ଅଳ୍ପ କିଛି ଖାଇଲି ନାହିଁ ମୋର ଖାଲି ଟିକେ ଗୁପଚୁପ୍ ଖାଇବାକୁ ଇଚ୍ଛା ହଉଥିଲା ଆଉ। ଛାଡ଼ କଣ କରିପାରିବ ତ ମୁଁ ସାଧା ଖାଦ୍ୟ ଖାଇକି ଆସିଲି।
ଓ ସାଦା ଖାଦ୍ୟ ଆପଣ କଣ କଣ ଖାଇଲେ?
ମୁଁ କାଲି ଭାତ ଖାଇଛି, ପନିର ଆଉ, କୋବି ପକୋଡା ହେଇଥିଲା ତ ମୁଁ ଆରାମସେ କୁ ଖାଇଥିଲି ଆଜ୍ଞା।
ଓହୋ। କିନ୍ତୁ ମୁଁ ତ ବେଶୀ କରି ବେଶ କିଛି ଖାଇଛି ମୁଁ ତ କାଲି ଭାତ ଖାଇଛି ତା ସହ ଡାଲି ଖାଇଲି ଏବଂ ପାମ୍ପଡ କିଛିଟା ହୋଇଥିଲା ଖାଇଲି। ଦହିବରା ତାସହିତ ତା ଉପରେ ଏ ପୁଣି ଟମାଟ ସସ୍ ପଡ଼ିଥିଲା ଏବଂ ତାସହିତ ଥିଲା ଆମର କାବୁଲି ଚଣା ଆଉ ପନିର ଥିଲା। ଆଳୁ, ପୋଟଳ, ଦହି ପଡ଼ି ଗୋଟେ ମିକ୍ସ ତରକାରୀ ହୋଇଥିଲା ଚିପ୍ସ ହୋଇଥିଲା ଏବଂ ତା ସହ ଖିରି, ଆଇସ୍କ୍ରିମ ଏବଂ ପାଣି ଏବଂ କିନ୍ତୁ ଗୋଟେ ଜିନିଷର ଅଭାବ ଥିଲା, ଟିସୁ ପେପର ନଥିଲା ସେଠାରେ।
ନାଇଁ ନାଇଁ ଆପଣଙ୍କୁ କୌଣସି ହୁଏତ ଭୁଲ ଧାରଣା ହୋଇଛି। ମୁଁ ତ ନିଜ ହାତରେ ଆଣିଥିଲି ଲି ଆପଣ ବୋଧେ ଦେଖିନାହାଁନ୍ତି, ନହେଲେ ସରି ଯାଇଥିବ ସେଇ ସମୟରେ।
ହଁ ସେ ସମୟରେ ସରିଯାଇଥିଲା ଟିସୁ ପେପରଟି କାରଣ ଆପଣ ମାନେ ଏମତି ଭି ଡିକି ନେଇଗଲେ ସେତେବେଳେ, ତ ଆଉ କାହା ପାଇଁ ନଥିଲା।
ନାଇଁ ଆପଣଙ୍କୁ ଲଜ୍ଜ୍ୟା ଲାଗୁଥିଲା ବୋଧହୁଏ ଆଣିବାକୁ ସେଥିପାଇଁ ଆପଣ ଆଣିଲେନି ମତେ ସେଇଆ ଲାଗୁଛି।
ହୁଁ ତାହା ବି ବେଶ ସତକଥା।ବକାରଣ ସିଏ ତଳେ ପଡିଥିଲା ତଳେ କିଏ ଗୋଟେଇକି ଆଣନ୍ତି କି, ତଳେ ଗୋଟେଇବ ତ ଆପଣ ଆଣିଦେଲେ ହେଲେ ମୁଁ କଣ ଆଣିପାରିଥାନ୍ତି?
ସେମିଟା ତ ତଳେ ପଡୁନଥିଲା ଟେବୁଲ ଉପରେ ଥିଲା, ଆପଣ ବୋଧ ଇଏ ଆପଣଙ୍କ ଆଖିର ଚି ଚିକିତ୍ସା କଲେ ଭଲ ହୁଅନ୍ତା।
ଆଖିର ଚିକିତ୍ସା ତ ମୁଁ କରେଇ ସାରିଛି ଏବଂ ସେ ସେଥିରେ ମତେ ପୁରା ଶହେ ମାର୍କ ମଧ୍ୟ ମିଳିଚି। ମୁଁ ଆପଣଙ୍କୁ ଆସିଲେ ଆପଣ ମୋ ଘରକୁ, ମୋ ରିପୋର୍ଟ ଟି ଆପ ଆପଣଙ୍କୁ ଦେଖାଇଦେବି। ଆପଣଙ୍କ ଯଦି ବିଶ୍ୱାସ ନ ହଉଛି
ହଁ ହଁ କିନ୍ତୁ ଆମ ଏବେ ବି ବିଶ୍ଵାସ ହେଉନି। ସେ ଛାଡନ୍ତୁ ମୁଁ ତ କହୁ ଚାହୁଁ ଥିଲେ ଆପଣ ଯଦି ଆପଣଙ୍କ ଜାଗା ବିକ୍ରି କରନ୍ତେ, ମୁଁ କିଣନ୍ତି। ଆପଣ ତ ଦଉନାହାଁନ୍ତି ଆଉ।
ହ ଜାଗା ବିକ୍ରି କଣ ମୁଁ ଭାବୁଛି ଯଦି ଆପଣଙ୍କୁ ଗୋଟେ ଜାଗା ଦିଅନ୍ତି, ତେବେ କିଛି ଅଧିକ ଖର୍ଚ୍ଚ ତ ଏବେ ନାହିଁ କିନ୍ତୁ ଆପଣ କେଉଁଠାରେ ଜାଗା ନେବେ କହୁନାହାଁନ୍ତି? ମାନେ ସହରାଞ୍ଚଳ ଜାଗା ନେବେ, ନା ଗ୍ରାମାଞ୍ଚଳ ଜାଗା ନେବେ, ନା କିଛି ମାନେ ଶୂନଶାନ ଏରିଆ ବାଲା ଜା ଗା ନେବେ, ସେଇ ହିସାବରେ ମୁଁ ଆପଣଙ୍କୁ ଭଲ ଦେଖିକରି ଦାମ ଦରରେ ଦେଇ ଦିଅନ୍ତି। ହ
ଆପଣ ଯେହେତୁ ଜାଣିଚନ୍ତି ଆମର ଟିକେ ବହୁତ ପଇସା ଅଛି, ତ ମତେ ଟିକେ ସହରା ରାଞ୍ଚଳ ଗ୍ରାମାଞ୍ଚଳ ଆଉ ସବୁ ଅଞ୍ଚଳରେ ଟିକେ ଜାଗା ଦରକାର ଅଳ୍ପ ଅଳ୍ପ କରି, ଭବିଷ୍ୟତ ତ ପାଇଁ।
ହ ଓହ। ତେବେ ଯଦି ଆପଣ ତିନି କୋଟି ଟଙ୍କା ମୋତେ ଦେଇ ଦିଅନ୍ତ ହସ୍ତାନ୍ତର କରିଦିଅନ୍ତେ, ତେବେ ମୁଁ ଆପଣ ଗୋଟ୍ ଗୋଟିଏ କଣ ଏକାଥରେ ତିନି ଚାରଟି ଭଲ ଭଲ ଜାଗା ଦେଇ ଦିଅନ୍ତି।
ମୁଁ ଆପଣଙ୍କୁ ପୂର୍ବ ଥରିକ ଦୁଇଶହ ଦୁଇଶହ କୋଟି ଟଙ୍କା ଦେଇଥିଲି। ତା ସା ଦେଲେକି ଆପଣ?
ଆପଣଙ୍କ ମୁଁ ଭାବୁଛି ଗୋଟେ କାମ କରିବି, କଣ କହିଲେ? ଯାଜପୁର ଅଞ୍ଚଳରେ ଗୋଟେ ଘରଟେ ଦେଇଦେବି। ସେଠି ରହିବା ଆପଣଙ୍କର ଯୋଗ୍ୟ ବିବେଚିତ ହେବ।
ମୁଁ ତ ଆପଣଙ୍କୁ ଦୁଇଶହ କୋଟି ବୋଧ ହୁଏ ଦେଇଥିଲି, ନହେଲେ ଦୁଇଶହ ଟଙ୍କା ଆପଣଙ୍କୁ କୋଉଥିପାଇଁ ଗୋଟେ ତ ଦେଇଥିଲି ।ହଉ ସେ ଛାଡନ୍ତୁ କଣ ହୋଇଥିବ।
ଆପଣଙ୍କର ମା ବାପା କିପରି ଅଛନ୍ତି ଏବେ?
ହଁ ଖୁବ ଭଲ ଅଛନ୍ତି। ଆପଣ ହଠାତ୍ ମୋ ମା ବାପାଙ୍କ କଥା କାହିଁ ପଚାରିଲେ?
ତାଙ୍କର ଦେହ ଫେହ ସବୁ ଭଲ ଅଛି ତ?
ହଁ ହଁ ନିଶ୍ଚିନ୍ତ ଭଲ ଅଛି। ପୁରା ଏକଦମ ଏକ ନମ୍ବର।
ଓହୋ। ମୁଁ କଣ ଶୁଣୁଥିଲି ଆପଣଙ୍କ ପିତାଙ୍କର ଦେହ ଟିକେ କିଛି ଦିନ ପୂର୍ବରୁ ମାନେ ଖରାପ ଥିଲା। ତାହା ଏବେ ଭଲ ହୋଇଗଲାଣି ତ?
ହଁ ଭଲ ଥିଲା, ଆମେ ଡାକ୍ତରଙ୍କୁ ଦେଖାଇ ମେଡିସିନ ଖାଇ ତାଙ୍କ ଦେହ ଭଲ କରିଦେଇ ଚୁ। ଆପଣ ସେଥି ଭିତରେ ଚିନ୍ତା କରନ୍ତୁ ନାହିଁ।
ହ ଓହୋ ସେସବୁ ତ ଚିନ୍ତା କରୁନଥିଲି କିନ୍ତୁ ମାନେ ଏବେ ଭଲ ଅଛନ୍ତିତ ମାନେ ଆ ଓ କିଛି ତ କିଛି ଜିନିଷ କିଛି ନାହିଁ ତ ଆଉ।
ନାଇଁ ନାଇଁ ସେମିତି କିଛି ନାଇଁ ଆପଣଙ୍କ ସହିତ କଥା ହେଉ ମତେ ଅନେକ କାମ ମନେ ପଡେ। ଗଲା ଛାଡ଼ନ୍ତୁ ଆପଣ ତ ସେ ଶବ୍ଦ ଶୁଣିକି ମତେ ପାଟି କରିବେ ଆଉ କୁହନ୍ତୁ ଆପଣଙ୍କ ଘରେ କେ କେମିତି ଅଛନ୍ତି?
ଆମ ଘରେ ତ ସବୁ ଭଲ ଅଛନ୍ତି କିନ୍ତୁ ମୁଁ ଏମିତି କଣ ଶୁଣି ଆପଣଙ୍କୁ ପାଟି କରିଦେବି ଏବଂ ଆପ ଆପଣଙ୍କର କଣ ମନେ ପଡିଗଲା ଟିକେ ମତେ କହିପାରିବେ କି?
ଯାହାକି ଆପଣଙ୍କୁ କାଲି ସନ୍ଧ୍ୟା ସାତଟା ସମୟରେ ମନେ ପଡିଥିଲା ତାହା ହିଁ ମତେ ମନେ ପଡିଗଲା।
ଓହୋ ତେବେ ତେବେ ତ ମୁଁ ଆଉ କିଛି ଆପଣଙ୍କୁ କହିପାରିବିନି ଆପଣ ଆଉ ଚାଡ଼ନ୍ତୁ ଆଉ ପାଞ୍ଚ ମିନ ମିନଟ ପରେ ଯାଇକି ଯିବେ କାରଣ ତାହା ହେଉଛି ଶୁଭ ମୁହୂର୍ତ୍ତ
ହଉ ଠିକ ଅଛି ମୁଁ ତାପରେ ତ ଆପଣ ଘରକୁ ମଧ୍ୟ ଯିବି ଆଉ କଣ କରିବି।
ହ ହଁ କିନ୍ତୁ ମୁଁ କହୁଥିଲି ଆପଣ ଯଦି ପାଞ୍ଚଟା ସମୟରେ ଆସିଥାନ୍ତେ ତେବେ ଟିକେ ଭଲ ହେଇଥାନ୍ତା। ହନ୍ତା।
ହଉ ଠିକ ଅଛି ଆଉ ଆପଣଙ୍କର ଫାର୍ମହାଉସ ଟି କେମିତି ଅଛି?
ହୁଁ ହଁ ତାହା ତ ବହୁତ ଭଲ ଚାଲି ଅଛି ସେଠାରେ ଯୋଉ ମୁଁ ସବୁ ଘୋଡା ଏବଂ ଗାଈ ଏବଂ ବଳଦ ସବୁ ରଖିଥିଲି ସେମାନେ ମଧ୍ୟ ବହୁତ ଭଲ କ୍ଷୀର ଦଉଛନ୍ତି ଏବଂ ଏବଂ କିଛିଟା ଘୋଡ଼ା ମୁଁ ନିଜର ପାଇଁ ରଖିଛି ମାନେ ଯାତାୟାତ କରିବା ପାଇଁ କାରଣ ଆଜିକାଲିକା ଏ ଯୋଉ ଗାଡି ମାନେ ହେଲେଣି କେତେବେଳେ ବାଟରେ ଧୋକା ଦେଇଦଉଛନ୍ତି କିନ୍ତୁ ଏସବୁ ଭ ଭଲ।
ହଁ ହଁ ମୁଁ ବି କାଲି ସନ୍ଧ୍ୟାବେେଳେ ଏକ ଗାଈଟିଏ ଦେଖିଥିଲି ଆପଣଙ୍କ ଘର ଭିତରେ ମତେ ବି ସେୟା ଲାଗୁଥିଲା ତ ମୁଁ ସେଥିପାଇଁ ପଚାରିଦେଲି।
ହ ହଁ ନିଶ୍ଚୟ ମୋର ଗାଈମାନଙ୍କ ପ୍ରତି ଟିକେ ଅତ୍ୟନ୍ତ ସ୍ନେହଁ ଲାଗେ ତ ସେଥିପାଇଁ ମୁଁ ସେ ସମସ୍ତଙ୍କୁ ରଖେ ମୋ ଘରେ ଆଉ ମୋତେ ଟିକେ ଭଲ ଲାଗେ ସେସବୁ
ହଁ ହଁ ତା ବି ଠିକ କଥା ମୁଁ ଆଉ କିଛି ପୂର୍ବରୁ କିଛି ସମୟ ପୂର୍ବରୁ ମୁଁ ଆପ ଆପଣଙ୍କ ପାଖରେ ଏକ କାର୍ ଟି ର ସାଉଣ୍ଡ ଶୁଣିଲି ସେଟା ବୋଧେ ଆପଣଙ୍କ ନିଜ କାର ର ଶବ୍ଦ ନା ଭଡାରେ କିଛି କାର ଆସିଛି।
ହ କୌଣସି ସବୁ କାର ଥିଲା ସେ ସବୁକୁ ମୁଁ ସବୁ ଛାଡିଦେଲି ମୁଁ ଏବେ ନିଜର ସବୁ ଅନେକ ଗୁଡ଼ିଏ କାର୍ ସବୁ କିଣିଦେଲି କାରଣ ଭଡ଼ାରେ ବହୁତ ଅଧିକ ଟଙ୍କା ଖର୍ଚ୍ଚ ହେଇଯାଉଥିଲା ତ ସେଥିପାଇଁ। ମୁଁ ନିଜେହିଁ କିଣିଦେଲି ସବୁ କିଛି ମୁଁ କହିଲି କାହିଁକି ବେକାର ଟାରେ ଏତେ ସାରା ଖର ଚ କରିବା ତେଣୁ ସେଥିପାଇଁ ଆଉ।
ଛାଡିଦେଲିନୁ ଆପଣ କରଜରେ ଅଛନ୍ତି ସତ ଶତ କାହିଁ ନ ମାନୁଛନ୍ତି କୁହନ୍ତୁ।
ହ ଇଏ କି କଥା ଆପଣ କଣ ମନ ଗଡା କାହାଣୀ କରି ନିଜ ନିଜ ବୋଧେ କମେଡି କରି ହସୁଛନ୍ତି ତେବେ ଠିକ୍ ଅଛି ଯଦି ଆପଣଙ୍କର ଯଦି ମନ ଖୁସି ହଉଛି ତେବେ ହେଇଥିରେ ଖୁସି ଆମର।
ହଁ ମତେ ବି ଆପଣଙ୍କ କଥା ଶୁଣି ଭାରି ସୁଆଦୁ ଲାଗିଲା ମୁଁ ବି ଆପଣଙ୍କୁ ଆଉ କଣ କହିବି। ଇବି
ଆପଣ ତ ମୋ କଥା ସ୍ଵାଦ ଲାଗୁଛି ଆଉ ଆପଣଙ୍କର କାଲି ସେ ଯୋଉ ପନିର ପକୋଡାଟି ସ୍ଵାଦ ଲାଗିଲା ନା ନା ନାହିଁ।
ପନିର ପକୋଡାଟି ତ ମୁଁ ଖାଇନି କାଲି ମୁଁ ହଁ ହଁ ଛତୁ ପକୋଡାଟି ଖାଇ ଥିଲେ ଆପଣ ବୋଧ ଭୁଲ ଦେଖିଛନ୍ତି।
ଁ ଓହୋ ତା ଛତୁ ପକୋଡା ଥିଲା କି ମୋ ଭାଗରେ ତ ପନିର ପକୋଡ଼ା ଟି ଆସିଥିଲା ଆପଣ ଭାଗରେ ତ ପନିର ମଧ୍ୟ ଆସୁନାହିଁ ଛାଡ଼ନ୍ତୁ କଣ କହିବା ଆଉ।
କାଲି ମଧ୍ୟ ଚିକେନ ପକୋଡ଼ା ଟି ମଧ୍ୟ ହୋଇଥିଲା। କିନ୍ତୁ ଯେହେତୁ ମୁଁ ଶୁଦ୍ଧ ନିରାମିଷ ତ ମୁଁ ଆଉ କଣ କରିପାରିବେ
ହଁ ଜଣା ଅଛି ଆପଣ କେତେ ସୁଧ ନିରାମିଷ ଅଟନ୍ତି। ତେବେ ଆପଣ କାଲି କ୍ଷିରି ତ ଖାଇଲେନି? କାହିଁକି କହିଲେ?
ଯେହେତୁ ମୁଁ ଆଇସ୍କ୍ରିମ ଖାଇଥିଲି ତ ମୋତେ ପାଟିର ସ୍ଵାଦ ଟିକେ ଖରାପ ହେଇଯାଇଥା ସେଥିପାଇଁ ମୁଁ ଖା ଖାଇଲି ନାହିଁ।
କିନ୍ତୁ ଆପଣ ଜଣେ ମାନେ କଣ କହିଲେ ଇଏ ବ୍ୟକ୍ତିଟିଏ ଆପଣ ଯଦି ପ୍ରଥମେ କ୍ଷୀରିଟିଏ ଖାଇକ ତାପରେ ଯଦି ଆଇସ୍କ୍ରିମ୍ ଠକୁ ଖାଇଥାନ୍ତେ, ତେବେ କିଛି ଅସୁବିଧା ହୋଇନଥାନ୍ତା। କିନ୍ତୁ ଆପଣଙ୍କୁ ସେ ସବୁ ବୁଦ୍ଧି ଆସିବ ହିଁ ପଡୁ
ମୁଁ ଆଉ ପ୍ରଥମେ ଧ୍ୟାନ ଦେଇନଥିଲି।ଆଉ କଣ କରିଥାନ୍ତି ଆପଣ ମତେ କହିଥିଲେ ହେଇଥାନ୍ତା କିନ୍ତୁ ଆପଣ ଶ ତୁ ମତେ କୁହନ୍ତୁ ନାହିଁ ଆପଣଙ୍କ କାର ଟ ଏବେ ମୋ ପାଖରେ କରଜରେ ବନ୍ଧା ହୋଇକି ପଡିଛି।
ହଁ ହଁ ହଁ ଭଲ ଭଲ ମଜା କରିଦଉଛନ୍ତି ଆପଣ ଆପଣ ବୋଧହୁ ଏପର୍ଯ୍ୟନ୍ତ ନିଦରୁ ଉଠ ଉଠିନାହାନ୍ତି ଟିକିଏ ଉଠିକରି ଦେଖନ୍ତୁ ଆସି ଦିନ ଦୁଇ ପ୍ରହର ହେଲାଣି ପରା ଶୋଇଛନ୍ତି ସେତେବେଳୁ।
ମୁଁ ଆପଣଙ୍କୁ ଅନ୍ୟ କଥା କହିବାକୁ ଚାହୁଁଛି ଦୁଇଟି ଜନ୍ଦା ମୋ ଗୋଡ ପାଖରେ ଆସି ଖେଳୁଥିଲେ। ମୁଁ ସେ ସେ ଦିଇ ଜଣଙ୍କୁ ଗଛ ଟିଏ ଛିଣ୍ଡେଇ ଦେଲି ତ ସେମାନେ ଦୌଡି ମତେ କାମୁଡିବାକୁ ଗୋଡାଉଛନ୍ତି।
ଦୌଡନ୍ତୁ ଦୌଡନ୍ତୁ ନହେଲେ ସେମାନେ ଆପଣଙ୍କୁ କାମୁଡି ପକାଇବେ।
ମୁଁ ଯଦି ସେମାନଙ୍କ ଉପରେ ଚଢ଼ିଛି, ସେବେ ସେମାନେ ମତେ କାମୁଡ଼ିବେ କେମିତି? ସେମାନେ ତ ମୃତ୍ୟୁବରଣ କରିବେ।
ସେସବୁ କଥା ଉଠାନ୍ତୁ ନାହିଁ ଆପଣ। କଣପାଇଁ ଆପଣ ସେସବୁ କଥା ଉଠାଉଛନ୍ତି?
ହୋଉ ଠିକ ଅଛି ଛାଡନ୍ତୁ ଆଉ କଣ ବା କରିପାରିବା ହୋଉ ମୁଁ ଯେ ତୁ ଅନ୍ୟ କାମ ମନେ ପଡୁଥିବ ତ ମୁଁ ବର୍ତ୍ତମାନ ଯାଉଚି ଆଉ ଆପଣ ଆଉ ଆପଣ କଣ କରିବେ ଆପଣ କୁହନ୍ତୁ? କଣ କରିବା ଆପରେ ଆପଣ ଖାଇବାକୁ ଯାଇଥାନ୍ତେ
ହଁ ଖାଇବାକୁ ତ ନିଶ୍ଚିନ୍ତ ରୂପରେ ଯାଇଥାନ୍ତୁ। ଆଉ ଟିକେ ଟିକେ ସମୟ ପରେ ମୁଁ ଯିବି ଖାଇବା ପାଇଁ ଆପଣ ସେଥିପ୍ରତି ବ୍ୟସ୍ତ ହୁଅନ୍ତୁ ନାହିଁ।
ହୋଉ ହୋଉ ଠିକ ଅଛି ମୁଁ ଯାଉଛି ବର୍ତ୍ତମାନ ଏବେ ମୁଁ ରହୁଛି। ଆପଣ ଯାଆନ୍ତୁ କଣ କର କରିବି। ମୋର ଅନେକ ବନ୍ଧୁ ସିଏ ତ ମୋତେ ମେସେଜ କରୁଛନ୍ତି। ତ ମୁଁ ଯାଏ କିଛି କରେ।
ବନ୍ଧୁ ମେସେଜ କଲେଣି। ଆପଣ ମଧ୍ୟ ଯାଆନ୍ତୁ। ତାଙ୍କ ସହ ଭଲରେ କଥା ହୁଅନ୍ତୁ।ମୁଁ ଆସୁଛି।ଆଉ ଜୟ ଜଗନ୍ନାଥ।
ଜୟେ ଜଗନ୍ନାଥ।